ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ, ହଁ କଣ କରୁଛନ୍ତି ମ୍ୟାଡ଼ାମ?
ଶୁଭ ସକାଳ ମ୍ୟାଡ଼ମ୍।
ଶୁଭ ସକାଳ।
କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ ବଢିଆ ଅଛି।
ଆଉ କଣ କରୁଥିଲେ?
କଣ ଏବେ ହିଁ ସକାଳ ଖାଇବା ସରିଛି। ତ ଏବେ ଟିକେ ରେଷ୍ଟ ନଉଚି। କଣ କହିଲେ?
ମୁଁ କହିଲି କଣ ଖାଇଲେ ସକାଳେ?
ଆ, ଆମର ଛତୁଆ ହେଇଥିଲା।
ଆଚ୍ଛା।
ଆପଣ କଣ ଖାଇଲେ?
ମୁଁ ଖାଇଥିଲି ଏ ମା କରିଥିଲେ ଚକୁଳି। ଆଉ ଆଳୁ ତରକାରୀ କରିଥିଲେ ଖାଇଥିଲି।
ବହୁତ ବଢିଆ ଖାଦ୍ୟ ଖାଇଛନ୍ତି ସକାଳୁ ସକାଳୁ। ଆପଣଙ୍କୁ କରି ଆସେ ନା ନାହିଁ?
ହଁ ମୋତେ ବି ଆସେ। ମୋତେ ରୋଷେଇ କରିବା ବହୁତ ଭଲ ଲାଗେ। ମୁଁ ରୋଷେଇରେ ବହୁତ ଆଗ୍ରହୀ। ଆପଣଙ୍କୁ ଭଲ ଲାଗେ?
ବହୁତ ଭଲ କଥା, ଆସେ ହେଲେ ଏ ସବୁ ଗୁଡାକ ତ ମୁଁ କରିପାରେନି କିଛି କିଛିଟା ଜାଣିଛି।
ହଁ ହଁ ତ ଆଜିକାଲି ଯୁଗରେ ତ ସମସ୍ତେ ମୋବାଇଲ୍ ଦ୍ଵାରା ସବୁ ଶିଖିଗଲେଣି। ମୋବାଇଲ୍ ର ପ୍ରୟୋଗ କରିକି ସମସ୍ ସେ ସବୁ ଜିନିଷ ଜାଣିଗଲେଣି। ଆଉ କିଛି କାହାକୁ ଦରକାର ପଡେନି କୋଉ ଜିନିଷ ପାଇଁ ପଚାରିବା ବି।
ଉଁ, ହୁଁ। ମୋର ଚୁଟି ବହୁତ ଜୋର ସେ ଝଡୁଛି ମ୍ୟାଡାମ୍। ଆ ପାଣି ପାଇଁ କିି ଝଡୁଛି ନା ଏବେ ଉଁ, ସବୁ ଗୁଡାକ ଯାହା ବି ପ୍ରୋବ୍ଲେମ୍ ହଉଛି ଏବେ ତ ଆପଣ ଦେଖିଥିବେ ଯେ ଆମର ଆ ଉଁ, ଜଳ ପ୍ରଦୂଷଣ କେତେ ଜୋରସେ ଲାଗି ରହିଛି?
ହଁ ଜଳ ପ୍ରଦୂଷଣ ଲ ମୁଁ ହିଁ ଏଗୁଡାକ ହଉଛି କାରଣ ଦେଖନ୍ତୁ ଆମର ଯୋଉ ଡ୍ରେନ୍ ଗୁଡାକ ଯାଉଚି। ଆମର ଆକ୍ବାଗଡ଼ ଥିଲା ଗୋଟିଏ। ଆ, ଆମର ବାର ବାର ଛଅ ମାସ ଯାଇନଥିବ ଦୁଇ ମାସ ସେଟା ସେଟା ଆକ୍ଵାଗଡ଼ ଖରାପ ପାଇଁ, ତ ବାବା ସବୁବେଳେ କୁହନ୍ତି ଯେ ଏତେ କମ ସମୟରେ କେମିତି ଆମର ଆକ୍ଵାଗାଡ଼ ଟା ଖରାପ ହଉଛି। ଆଉ କିଛି ପ୍ରୋବ୍ଲେମ୍ ରହୁଛି କି ଯେତେବେଳେ ଅ, ଜଳକୁ ନେଇକି ଟେଷ୍ଟ କରାହେଲା। ସେତେବେଳେ ବାହାରିଲା ଯେ ଆମର ପାଣିରେ କିଛି ଖରାପ ଅଛି। ଯାହା ୟେ ଆକ୍ଵାଗାର୍ଡଟା ଖରାପ ହଉଛି। ଡ୍ରେନ୍ ଗୁଡାକ ଯୋଉ ଯାଉଚି। ଡ୍ରେନର ପାଣି କଣ ପାଖାପାଖି ଥାଏ ନା? ସେ କଣ କରେ ନା ଅବ୍ଜର୍ଭ କରିଦିଏ ଓ-ବ ପାଣିକୁ। ଆମର କୂଅପାଣି ହଉ କିମ୍ବା ଆମର ବୋରିଙ୍ଗ୍ ହଉ, ସେ କଣ କରେ ସେଇଠିକୁ ଟାଣିନିଏ। ଏବେ ସବୁଆଡେ ତ ହେଲାଣି ମାନେ ଅ ଜଳରେ ତ ସମସ୍ତେ ଦୂଷିତ କରି ପ-ପକଉଚନ୍ତି। ନାଳ ନର୍ଦ୍ଦମା ପାଣି ଛାଡୁଚନ୍ତି। ଅଳିଆ ଆବର୍ଜନା ପ କଉଚନ୍ତି ବୁଝିଲେ। ଆଉ ସେଇ ଦ୍ଵାରା ହିଁ ଆମର ଜଳ ପ୍ରଦୂଷଣ ହେଇକିରି ଏନଭାଇର୍ମେଣ୍ଟ ଦ୍ଵାରା ହଉଛି ଆଉ। ହ।
ଆଜ୍ଞା ଆଜ୍ଞା। କୃଷି ଏ ଯଦି କା ର୍ଯ୍ୟରେ ବି ଯଦି ଆମେ ଯଦି ଦେଖିବା କହିଲେ ଆଁ ଦେଖିବା ଆମେ ଯେ ଆମେ ଗୋଶାଳା ଘୁଷୁରୀଶାଳା ଆହୁରି କୁକୁଡା ପାଳନ କେନ୍ଦ୍ରଠାରୁ ଯୋଉ ବାହାରୁଛି ଯୋଉ ବହୁତ ଅପରିଷ୍କାର ପାଣି ଗୁଡ଼ାକ। ନାଳ ପାଣିରେ ସବୁ ପଶୁ ମାନଙ୍କର ମଳ ଆଉ ଆବର୍ଜନା ତାର ବର୍ଜ୍ୟ ଅ ଖାଦ୍ୟ ପଦାର୍ଥ ଗୁଡାକ ସବୁ ସେଗୁଡାକ ସବୁ ଆମର ଯାଇକି ବି ଆମର ବର୍ଷାରେ ଜଳରେ ଧୋଇ ହେଇକି କି ଆମେ କହିପାରିବା ଯେ ଉଁ ଜଳରେ ଭାସି ଭାସିିକି ପାଖ ନଦୀରେ ମିଶିଥାଏ। ଯୋଉଥିପାଇଁ କି ଆମେ ଜଳ ଜଳ ଦୂଷିତ ହେଇଥାଏ। କି ଆମେ ଦେଖିବା ଯେ, ସମୁଦ୍ର କୂଳ ବି ଯଦି ଆଁ ହଉଛି ପ୍ରଦୂଷଣ କହିଲେ ଆମେ କାଳଖାନା କାଳକାରଖାନା ଯୋଉ ତାର ଯୋଉ ଛୋଟ ଛୋଟ ସହର ଗୁଡାକ ଯୋଉ ଥାଏ ତା ର ଯୋଉ ଡ୍ରେନରେ ଯୋଉ ପାଣି ଗୁଡାକ ଆସେ ଗନ୍ଧିଆ ପାଣି ଗୁଡାକ ଆସେ। ସେଇଠି ପୁଣି ଆସେ ସମୁଦ୍ର ନିକବଟବର୍ତ୍ତୀ ଯୋଉ ଅ ମିଶି ସମୁଦ୍ର ଜଳରେ ପୁଣି ଦୂଷିତ କରିଥାଏ ତାହା। ଏମିତି କିଛି ଯାହା ଯାହା ଆବର୍ଜନା ପାଇଁକି ବି ଆମେ ଦେଖିପାରିବା ଯେ ସମୁଦ୍ର ଦୂଷିତ ହେଉଛି କି ଅ ଯୋଉ ବଡ ବଡ ତେଲ ଜାହାଜରୁ ଯୋଉ ଉଁ ତେଲ ଝରିବା ଫଳରେ ବି ଆମେ ଦେଖିପାରିବା ଯେ ସମୁଦ୍ର ଦୂଷିତ ହଉଚି। ସମୁଦ୍ର ଯେହେତୁ ଏତେ ବଡ ତ ଜାହାଜ ଗଲେ ବି ସେ ଠୁ ଯୋଉ ପଡିଥାଏ ତେଲ ବି କିଛି ନିର୍ଗତ ହୋଇଥାଏ। ସେଥି ପାଇଁ କି ହେଇଥାଉ ଯେ ଏହି ପ୍ରକାରର ବିଭିନ୍ନ କିଛି କାରଣ ପାଇଁ କି ତ ଆମେ ଦେଖିପାରିବା ଯେ ଆଜ୍ଞା ଜଳ ପଦାର୍ଥ ଦୂଷିତ ହଉଛି। ଆଉ ଆମେ ଏଇଟା ବି ଦେଖିପାରିବା ଯେ ଏ ଯୋଉ ରଙ୍ଗ ଦିଆ ହୁଏ ଯୋଉ ରଙ୍ଗ କାରଖାନାରେ ଦେଖି ପାରିବା ଲୁଗା କଳମାନଙ୍କର ଯୋଉ ରଙ୍ଗ ବାହାରିଥାଏ। ସେଇ ରଙ୍ଗ ଉଁ ଯୋଉ ଜଳରେ ଆମେ ଯେତେବେଳେ ଦେଖିବା ତାର ରଙ୍ଗ ବାହାରିଥାଏ ନା ଜଳର ରଙ୍ଗ ବଦଳାଇ ଦେଇଥାଏ। ସେଇଟା ବି ପୁଣି ଦୂଷିତ କରିଥାଏ। ଆମେ ଦେଖିପାରିବା କି ଆଁ ଆମେ ଏଇଟା ବି ଦେଖିପାରିବା ଯେ ସାବୁନ କାଳ ସାବୁନ କାରଖାନା ଆ କାରଖାନା ଦେଖିପାରିବା କି ତେଲ କଳ ବି ଦେଖିପାରିବା। କି ଧବାଘାଟରୁ ଯୋଉ ଏଇ ସବୁ ଯୋଉ ପ୍ରଦୂଷକ ଯୋଉ ନିର୍ଗତ ହୋଇଥାଏ। ଏଇଥିପାଇଁ କି ବା ଆମେ ଦେଖିପାରିବା ଯେ ବିଶୁଦ୍ଧ ଜଳ ଦୁର୍ଗନ୍ଧ ଜଳରେ ପରିଣତ ଯୋଉ କରିବା ଦ୍ୱାରା ତାହା ପାଇଁ କି ଆମେ ଇଁ-ଇଁ ସେଇଟା ଯୋଗ୍ୟ ହୋଇନଥାଏ। ଏ ଆମେ ବ୍ୟବହାର କରିପାରିବାନି ସେଗୁଡାକ ଅଯୋଗ୍ୟ ହେଇ ଯାଇଥାଏ। କି ଆମେ ଦେଖିବା ଯେ ଯୋଉ କୀଟନାଶକୁ ଯୋଉ ବ୍ୟବହୃତ ହେଇଥାଏ ଆ ଶସ୍ୟ କ୍ଷେତ୍ରରେ ହଉ କି ବଗିଚା ହଉ ଜଙ୍ଗଲ ହଉ ବାସଗୃହ ହଉ କି କଳ କାରଖାନାରେ ବି ଦେଖିପାରିବା ଯେ ଆମେ କୀଟନାଶକ ୟୁ ବ୍ୟବହୃତ କରିଥାଉ। ଏବଂ ଏମିତି ହିଁ ବିଷାକ୍ତ ପଦାର୍ଥ ଗୁଡ଼ାକୁ ଯେମେ ବ୍ୟବହୃତ କରିଥାଉ ସାଧାରଣ ଭାବରେ ଆମେ ସେଟାକୁ ବ୍ୟବହୃତ କୀଟନାଶକ ଗୁଡିକ ଯେମିତିକି ଆମେ ଦେଖିପାରିବା ଆ ମିଲାଥିଅନ୍ ହେଇଯିବ କି ଡିଡିଟି ଏହି ପ୍ରକାରର ଯୋଉ ବିଭିନ୍ନ ପ୍ରକାର ଯୋଉ କି କି କୀଟନାଶକ ଯୋଉ ରହିଥାଉଚି ଏଗୁଡାକ ସବୁ ପୋଖରୀ ଜଳକୁ ପୁଣି ଆମେ ଦେଖିପାରିବା ଯେ ପ୍ରଦୂଷିତ କରୁଚି। ଏହି ପ୍ରକାରର ବିଭିନ୍ନ ଉପାୟରେ ଆମେ ଆମେ ନିଜେ ନିଜେ ହିଁ କିଛି ଜିନିଷ ଆମେ ଠିକ୍ କରିବାକୁ ଯାଇକି ଆମେ ନିଜେ ହିଁ ତାର ଖରାପ୍ ବାହାର୍ କରୁଛି ଯେମିତିକି ମୁଁ କହିଥିଲି ଏବେ ଯେ କୃଷକ ଗୁଡାକ ସେମାନେ ଚାଷ କରିବା ପାଇଁ କି ନିଜର ଶସ୍ୟ ଗଛ ଗୁଡ଼ାକ ସେମାନେ ଠିକ୍ କରିବା ପାଇଁ କି ଯେହେତୁ ସେଠି ପୋକ ଲ ଲାଗି ଯାଉଚି ତ ପୋକ ମରା ଆ ଔଷଦ ସେମାନେ ବ୍ୟବହୃତ କରିକି ସେଇଟାକୁ ଠିକ୍ କରନ୍ତି ହେଲେ ତାର ଯୋ ଅ ସେଇ ମେଡିସିନ୍ ଗୁଡାକ ଯୋଉ ବର୍ଷା ହେଇଥାଉଚି ସେଇଟା ତ ପୁଣି ଧୋଇ ଧୋଇକି ଆସୁଚି। ଯାଇକି ପୁଣି ସେଇ ପାଖ ନଦୀରେ ପାଖ ଜଳରେ ଯାଇକି ମିଶିଯାଏ। ତ ସେମାନେ ଗୋଟେ ଠିକ୍ କରିବା ପାଇଁ କି ଯାଇକି ପୁଣି ଆଉ କିଛି ଉଁ କିଛି ଖରାପ୍ ହିଁ କରିଦଉଚନ୍ତି ଯୋଉଟା କି ଅନ୍ୟ ପ୍ରା ମାନଙ୍କ ପାଇଁ କି ଯୋଉ କ୍ଷ ତିକାରକ ହେଇଥାଉଚି। ବହୁତ୍ ପ୍ରକାରର ଏମ୍ତି ଯଦି ଆମେ ଦେଖିପାରିବା ଯେ ପ୍ରଦୂଷିତ ଜଳରେ ଯୋ ବହୁତ୍ ପ୍ରକାର ରାସାୟନିକ ପଦାର୍ଥ ଯୋ ଦୀର୍ଘ ସମୟ ଧରି କି କି ଶରୀରକୁ କ୍ଷତି କରି ଥାଏ ଯେମିତି କି ଆ କିଡନି ଜ ତ ଆଉରି ଦେଖିପାରିବା ଯେ ଆମେ ଟାଇଫଏଡ଼୍ ରୋଗ ହେଇଥାଏ ଝାଡ଼ା ହେଇ ଥାଏ ପୋଲିଓ ହୋଇଥାଏ। ଏହିଭଳି ବିଭିନ୍ନ ପ୍ରକାରର ମଧ୍ୟ ଲୋକମାନଙ୍କୁ ରୋଗ ହେଇଥାଏ। ତ କୋଉଠି ନା କୋଉଠି ଆମେ ମାନେ ହିଁ ଉଁ ଜଳ ପ୍ରଦୂଷଣର କାରଣ। ପ୍ଲାଷ୍ଟିକ୍ ବି ଆମେ ବ୍ୟବହୃତ କରିଥାଉ। ଆଉ ଆପଣ ଆଉ ଗୋଟେ କଥା ଦେଖିଥିବେ ଯେ ଉମ୍ ସହର ଗୁଡାକରେ ସେମାନେ ଆବର୍ଜନା ଉଁ ନୁ ଗୁଡ଼ାକ ସବୁ ପକାନ୍ତି ଯାଇକି। କିଛି ଦୂରରେ ସେମାନେ କିଛି ଏମ୍ ଗାତ ଖୋଳିକି ଆମ୍ ମାଟି ଗାତ ଖୋଳିକି ସେଇଠି ପକେଇଥାନ୍ତି ଆବର୍ଜନା ଗୁଡା କ ସବୁ ଗୁଡାକୁ ନେଇକି। ହେଲେ ଯେହେତୁ ବର୍ଷା ହୁଏ କି କିଛି ହୁଏ ତ ସେଥିର ଯାହାବି ଆବର୍ଜନା ଜଳ ଗୁଡାକ ପୁଣି ସେଇ ମାଟି ଭିତରକୁ ଯାଇଥାଏ ତ ମାଟି ଭିତରେ ବି ଆ କିଛି ଯୋଉ ଆମର ଜଳ ତ ମାଟି ଭିତରୁ ହିଁ ବାହାରିଥାଏ ତ ସେଇଟା ବି ଆମେ ଦେ ଦେଖିପାରିବ ଯେ ସେଇଥିପାଇଁ କି ବି ଦୂଷିତ ହେଇଥାଉଚି। ତ ବ୍ରାହ୍ମୁଣୀ ନଦୀ ବି ଦେଖି ପାରିବା ଆମେ ଯେମିତିକି ଏ ଏକ୍ଜାମ୍ପୁଲ୍ ନେବା ଯେ ବ୍ରାହ୍ମୁଣୀ ନଦୀ ବି ଦୂଷିତ ହୋଇଥାଏ। ଏହିଭଳିଆ କିଛି କାରଣ ଯୋଗୁ।
ସେଇ ଦିନିଷ ର ସବୁ ଅ ଆମ ଉପରେ ହିଁ ପ୍ରଭାବଟା ପଡୁଛି ଛୁଟି ହଉ କିମ୍ବା ଆମ ଶରୀର ଉପରେ ଯାହାବି ରୋଗ ଗୁଡାକ ମାଡୁଛି। ସେଇ ଜଳ ଉ ଆଉ ପରିବେଶକୁୁ ନେଇକି ହିଁ ଆମର ଦେହ ଅସୁସ୍ଥ ରହୁଛି।
ଆଜ୍ଞା ଆଜ୍ଞା।
ଏବେ ମୋର ବି ସେମିତି ବହୁତ ମାତ୍ରାରେ ଚୁଟି ଝଡୁ ଥିଲା। ଆଉ ମୁଁ ଜାଣିଛି ମୋ ଦେହରେ ପା ପରିବେଶ ଯେତେବେଳେ ଖରାପ ହବ ଆପଣଙ୍କର ଚୁଟି କଣ ଶରୀରର ସବୁ ଜିନିଷ ଡ୍ୟାମେଜ ହେଇ ହେଇଯାଇବ।
ଆଜ୍ଞା ସେଥିପାଇଁ କି ଆମକୁ କୁହନ୍ତୁ ମ୍ୟାଡାମ।
ହଁ। ମୁଁ କହିଲି ଆପଣ ଆଉ କଣ କରୁଛନ୍ତି କିଛି ଔଷଧ ଖାଉଛନ୍ତି। ନା ଆଉ କଣ କରିବେ।
ଆମକୁ ଆ ଯଦି କିଛି ବି ଯଦି ରୋଗ ହେଇଯାଉଛି କହିଲେ ଆମେ ଆପଣ ଦେଖୁଥିବେ ଯେ ଆମେ ଶୀଘ୍ର ଶୀଘ୍ର ପାଖ ଚିକିତ୍ସାଳୟକୁ ପଳେଇଥାଉ ଯେମତିକି ହସ ସ୍ପିଟାଲ ଆମେ ପଳେଇଥାଉ। ଆମେ ଶୀଘ୍ର ଶୀଘ୍ର ଆମେ ଔଷଧ ୟୁଜ୍ ବ୍ୟବହୃ ତ କରିଥାଉ। ହେଲେ ଆମକୁ ଏଇଟା କରିବା ଦରକାର ଯେ ଆମେ ବାର ବାର ଆଜିକା ସମୟରେ ଦେଖିବେ ଯେ ଖାଲି ଜଳ ପ୍ରଦୂଷଣ ପାଇଁ କିି ନୁହଁ ଆମେ ବାୟୁ ପ୍ରଦୂଷଣ ପାଇଁକି ଦେଖିପାରିବା ଏଇଭଳି ବିଭିନ୍ନ ଆ। ଉଁ ଉଁ ଆମ ନିଜ କାରଣ ଯୋଗୁ ବହୁତ ପ୍ରକାରର କ୍ଷତି ହେଇଥାଏ। ତ ସବୁ ଜିନିଷରେ ଆମେ ଔଷଧ ବ୍ୟବହୃତ ନ କରିକି ଆମେ ଯଦି ନିଜେ କିଛି ଘରୋଇ ଉପଚାର ଯଦି କରିବା ତାହେଲେ ବୋଧେ ଆମ ଦେହ ପାଇଁ କି ବି ଭଲ ରହିବ କାହିଁକି ନା ଆମେ ଯଦି ବାର ବାର ଔଷଧ ବ୍ୟବହୃତ ତ କରିବା କହିଲେ ଏ କିଛି କିଛି ସମୟ ପରେ ଆମର ପୁଣି ସେଇ ଔଷଧ ବାର ବାର ୟୁଜ୍ କରିବାରେ ହିଁ ଆମର ସେଇଟା ଗୋଟେ କାରଣ ନ ହେଇଯିବ ଯେ କିଛି ଆମକୁ କିଛି ବଡ ରୋଗ ନ ବାହାରି ପଡୁ ଏମିତି ତ ଆମକୁ ଯଦି ଏବେ ଯେମିତି କି ଝାଡା ଯଦି ହେଇଯାଉଛି କହିଲେ ଆମେ ସେଇଠି ଚୁଡା କଦଳୀ ଆମେ ମିଶେଇକି ଖାଇପାରିବା। କି କିଛି ଯଦି ଜଳ ପ୍ରଦୂଷଣ ହଉଛି। ତାହେଲେ ଆମେ। ସେ ଜଳ ପ୍ରଦୂଷଣକୁୁ ରଖିବା ପାଇଁ କି ଆମେ ଯୋଉ କାରଣ ଯୋଉ ଜଳ ପ୍ରଦୂଷଣ ହଉଛି ଆମେ ସେଇ କାରଣ ନ ନେଇକି ସେଇ କାରଣ ଆପଣେଇ ନ ନେଇକି କି ଆମେ ଆଉ କିଛି ଯଦି ବ୍ୟବହୃତ କରିବା ତାହେଲେ ବହୁତ ଭଲ।
ହଁ ସେଇ ଜିନିଷ। ହଉ ମ୍ୟାଡ଼ମ୍ ଆପ
ଆପଣଙ୍କଠୁ ମୁଁ ବହୁତ କିଛି ଜାଣିଲି ଜଳ ପ୍ରଦୂଷଣକୁ ନେଇକି। ଯେ ମୁଁ ଭାବୁଥିଲି ମୋର ହିଁ ଚୁଟି ଝଡିଯାଏ, ହେଲେ ଆପଣଙ୍କର ବି ଝଡୁଛି।
ମତେ ମତେ ଆପଣଙ୍କଠୁ ବହୁତ କିଛି ଶିଖିବାକୁ ମିଳିଲା ବହୁତ କିଛି ହଉ ମ୍ୟାଡାମ।
ଫିର୍ ବି କିଛି ବହୁତ କିଛି ଜାଣିବାକୁ ମିଳିଲା ମ୍ୟାଡ଼ାମ ଧନ୍ୟବାଦ।
ଧନ୍ୟବାଦ।